ହ୍ୟାଲୋ
ହ୍ୟାଲୋ।
ହୁଁ କଣ କରୁଥିଲେ?
ହ ଲାଟି ନି ଯାଇଥିଲି।
ହୁଁ ହୁଁ ଖାଇବା।
ହଁ ଖାଇନି ଲାଟିନରୁ ଗଲେ ଖାଇବା।
ହୁଁ। ଏପର୍ଯ୍ୟନ୍ତ ଆପଣ ବ୍ରେକେଫାଷ୍ଟ ସରିନାହାନ୍ତି?
ହୁଁ ନାଇ।
ଏତାର ଆପଣ କେତେବେଳକୁ ଗାଧଉଛନ୍ତି?
ହଁଆ।
ଗାଧେଇବେ କେତେବେଳେ ପୁଣି ଲଞ୍ଚ କରିବେ କେତେବେଳେ?
ଆ - ହା। ଏଇନା ତଅ- ଅ - ଅ ଗଲେ ଖାଇବା ଦେଇକି ବାରଟା ବେଳକୁ ଗାଧେଇବ ତାପରେ ଲଞ୍ଚ କରା ହବ। ଆ ମୁଁ ଶୀଘ୍ର ଉଠେ ଯେ କାଲି ଗୋଟେ ମ୍ୟାରେଜ-ଅ ଫଂକ୍ସନ ମୁ ଯାଇଥିଲି ତ
ସେଥିଲାଗି ଆଜି ଟିକେ ସବୁ। ରୁଟିନ ଏପଟ ସେପଟ ହେଇଯାଇଛି।
ନାଇଁ ନାଇଁ ଏପଟ ସେପଟ ନୁଅ ସକାଳୁ ସକାଳୁ ଆସିକି ପହଞ୍ଚିଲୁ ଚାର୍ ଟା ଳୁ କୁ ଚାରିଟା ଆଳକୁ ପହଞ୍ଚିଲୁ ସେ। ଶୋଇଥିଲି ଏଇନା ଉଠିଲି ତାପରେ ଲାଟିନ୍ ଆଇଛି ଫିଣି ଏଇନା। କଲେ ଖାଇବା।
ବୁଝିଲି ଆଉ। କଣ ସେ କିଏ ହେବେ ଆପଣଙ୍କର ଯାହାର ମ୍ୟାରେଜ୍ ଘଟିକି ଯାଇଥିଲେ।
ଉଁ ସିଏ ହେବେ ଆମର ଜଣେ ବଡ ଭାଇ ହେବେ ଆଉ।
ଓ ମାନେ ରିଲେଟିଭ ନୁହ ସାଙ୍ଗ ସାଥିରେ।
ସାଙ୍ଗ ସାଥୀ। ହଁ ଫିଲ୍ଡରୁ ଜଣେ ହେବେ ଆଉ।
ଆଉ ଏଇନା କଣ ଖାଇବେ ନା ଦୋକାନ ଯାଇ ଖାଇବେ ନା ଘରେ ଯାହା ମାମା କରିଥିବେ।
ନାଇଁ ଘରେ।
ଘରେ ଘର ଖାଇବା। ତ ଖାଇବା କଥା ଆପଣ ଯଦି ଡିଫେନ୍ସ ଲାଇନ ରେ ଯାଉଛନ୍ତି। ଏଠି ତେଲ ଭାଜି ନାହିଁ ପୁରା ଫୁଲ୍ ଡାଏଟ। ପୁଣି ସକାଳେ ଏକ୍ସରସାଇଜ ଦୋଉଡା।
ଉଁ ହୁଁ। ଆପଣ ଏଇନା କଥା ହେଇଥିଲେ ନା କଣ ଜଷ୍ଟ। ହଁ ହଁ।
ମୁଁ ଆକଚୁଆଲି ଆମର ହେଲା ଯେ ଆମେ। ଜଣଙ୍କ ସହିତ ପାଞ୍ଚଟା କଲ୍ କଥା ହେବା। ପାଞ୍ଚ ମିନିଟ ଛାଡିକି କଲ କଟିଲା ପରେ ମୁଁ ତମ ଛଡା ଆଉ ଏଇନା ଆଉ ଜଣଙ୍କ ସହିତ କଥ କଥା ହେଇ ପାରି ବେନି ସେମିତି ଆପଣ ବି କଥା ହେଇ ପାରି ବେନି ଯଦି ବି ହେବେ ସେଇଟା ଭାଲିଡ ହବନି ବୁଝି ପାଇଲେ ନା ସେଥିପାଇଁ ଯାହା ସହ କଥା ହେବେ ପୁରା ପାଞ୍ଚଟା କଲ କଣ୍ଟିନ୍ୟୁ କରିଦେବେ। ଯାହା ସହିତ ବି କଥା ହେବ ହଁ ଆପଣ କାହା ସହ କଥା ହେଇଛନ୍ତି ନା ହେଇନାହାନ୍ତି।
ହାଁ ନାଇଁ ଆଉ କଥା ହେଇନୁ କା ସହିତ।
ତା କଲ କାଉଣ୍ଟ ହେଲା ମୋର ବି ଏପଟେ କାଉଣ୍ଟ ହବ ତ ଆପଣ ଯେତ ବେଳେ କଲ କରିବେ। ସେଇ ମଣିଷ ଟାକୁ ତ ସେଇଟାକୁ ଆଉ ଅଲଗା ଜଣଙ୍କ ସହିତ କଥା ହେବେ ନା। ତାକୁ ପାଞ୍ଚଟା କଲ କଣ୍ଟିନ୍ୟୁ କରିବେ ଯେ ମୁଁ ଆପଣଙ୍କୁ ଏଇନା କରିଛି ପାଞ୍ଚ ମିନିଟ ଦଶମିନିଟ ଛାଡିକି ଆପଣ ସିନା ଟିକେ। ଏଇଯୋଉ ସକାଳ ପହର ଟା ଟିକେ ଟାଇମ ଟା ଏପଟ ସେପଟ ହଉଚି ପାଞ୍ଚ ମିନଟ ଦଶ ମିନିଟ ଚଡ଼ିକି କଲେ ହବ। ଯଦି ମୁଁ ମେସେଜ କରୁଚି।
ତମେ ଗୋଟେ କଲ କୁ କେମତି କଣ ପରଫିଟ ପାଉଛ।
ଆ ମୁଁ ଧରି ନିଅ ତମ ସହିତ ଏଇନା କଥା ହେଲି ମତେ ଶହେ ମିଳିବ ତମେ ମୋ ସହିତ କଥା ହେଲା ତମକୁ ଅଶୀ ମିଳିବ। ବୁଝିପାଇଲ ତ ଏଇଟା ଦଶ ମିଣ୍ଟ। ଆ ଏଇନ ମୁଁ ହଁ ମୁଁ ଏଇନା। ଆପଣ ଙ୍କ ସହିତ କେତେଟା କଥା ହେଲି ତିନିଟା କଥା ହେଲି କିନ୍ତୁ ପାଞ୍ଚଟା କଥା ହେବାର ଅଛି ମତେ ପାଆଁଶ ମିଳିବ। ଆପଣଙ୍କ ଆକ ଖାତାକୁୁ କେତେ ଆ ଆଠ ପଞ୍ଚା ଚାଳିଶ ଚାରିଶ ଯିବ ବୁଝିପାଇଲ।
ହୁଁ।
ହଁ ସେମିତି ଆପଣ ଯାହାକୁ କଲ କରିବେ ଆପଣଙ୍କୁ ପାଞ୍ଚଶହ ମିଳିବ ତାକୁ ଚାରିଶହ। ମିଳିବ ଏଇଟା ଏ ହଁ। ନାଇଁ ଏବେ ମିଳିବନି ଏଇନା ଆପଣ କଥା ହେବେ ଆପଣଙ୍କ ଯୋଉ ପର୍ଜନ୍ତ ଭାଲିଡ ହେଇଛି ମାନେ ଆପଣ ଜମା କଥା ହେଇ ନାହାନ୍ତି ନା ଆପଣଙ୍କ ର କଲ କଥା ହେବାକୁ। ପଡିବ ତା ପରେ ପେମେଣ୍ଟ ସେକ୍ସନ ରେ ଆପଣଙ୍କୁ ସେଠି ଦେଖେଇବ ବ୍ୟାଙ୍କ୍ ଆ କା ଉଣ୍ଟ ଆଉ ୟୁପିଆଇ ଆଇଡି ତାରେ ଲେଖିବ। ଯେତେ ବେଳେ ସେଇଟା ସୋ କରିବ ଏଇନା ସୋ କରୁନଥିବ ଗୋଟେ ଟାଇମ ରେ ଆପଣ ଭାଲିଡ୍ ହେଇଗଲେ ସୋ ଶୋ କରିଵ ଆପଣ ସେଠି ଆପଣଙ୍କ ୟୁପି ଆଇଡି ଦେବେ କେବେ ଫୋନ ନମ୍ବର ଦେବେ ବେନି ବୁଝପା ଏ ଯୋଉ ବ୍ୟାଙ୍କ ଆକାଉଣ୍ଟ ଦେବେନି। ୟୁପି ଆଇଡକୁ ଯଲଦି ଆସେ ବ୍ୟାଙ୍କ ଆାଉଣ୍ଟକୁ ଲେଟ ରେ ଆସେ ମାନେ ଫୋନ ପେ ରେ ଆପଣଙ୍କ ଫୋନ ପେ ଅଛି ନା।
ହୁଁ ଅଛି।
ଫୋନ ପେ ଟା ଦେବେ ୟୁପି ଆଇ ଟା ସେଥିରେ ପକେଇବେ ସେତକୁ ଫାଷ୍ଟ ଆପଣଙ୍କୁ ଦି ଟଙ୍କା ପଠେଇବ ଆପଣଙ୍କ ଆକାଉ ବୁଝିପାରିଲେ ତ ଆପଣ ସେଥିରେ ୟେଶ ନୋ ଲେ ଦେଖେଇବ ହଁ ଆପଣ ପାଇଲେ କି ନାଇଁ ହଁ ତ ଆପଣ ପାଇଲେ ରିସିଭ କଲେ ହଁ ତ ସେ ତାପରେ ସେ ଯେତିକି ପଇସା ଥିବ ପ୍ରୋସେସିଂରେ ଆପଣ ଛଅ ସାତ ଦିନ ଭିତରେ ପଇସା ଆସିବ। ବୁଝିଲେ ଆସିବ ଯେମିତି ହେଲେ ପ୍ରୋସେସିଂ ରେ ପହିଲା ମାନେ ଆପଣଙ୍କ ଆସିବ ଆପଣ ମୋ ପୂର୍ବରୁ କା କଥା ହେଇଛନ୍ତି କି ନା କଥା ପାଇନାହାନ୍ତି ନା ମୁଁ ଫାଷ୍ଟ, ହେଇନି ନା ମୁଁ ଫାଷ୍ଟ ଏଇନା ଆପଣଙ୍କର ପାଞ୍ଚ ଏୟିଟା କଲ୍ ସରିଲା ପରେ ଆପଣଙ୍କ ଅ ପେମେଣ୍ଟ ସେକ୍ସନ ରୁ ଚାରିଶହ ଟଙ୍କା ଯିବ କିନ୍ତୁ ଶୋ କରିବନି। ସେଟା ଅଲରେଡି ରହିଲା ବୁଝିଲେ ଯେ ତ ଆପଣ କଥା ହେଇ କେମତି ସାରିବେ ତ ଆପଣଙ୍କ ଭ୍ୟାଲିଡି ହେଇଯିବ ଦେଖ ପଚିଶ ଟା କ ନା ପଚିଶଟା କଲ୍ ଅଛି ଆପଣ କୋଡିଏ ପଚିଶ ପଚିଶ ପାଖା ପାଖି ହେଇଗଲା ଆପଣଙ୍କର ଦେଖେଇବ ୟୁ ପି ଆଇ ଡି ବ୍ୟାଙ୍କ ଆକାଉଣ୍ଟ ତ ୟୁପି ଆଇ ରେ ଦେବେ ତ ଆପଣ କି ପଇସା ହେଇଥିବ ସେଟା ଉପରେ ସୋ କରିବ ତିନି ହଜାର ହେଇପାରେ ଦି ହଜାର ହେଇପାରେ ଯଉ ହିସାବରେ ଚାରି ହଜାର ହେଇପାରେ ଯୋଉ ହିସାବରେ ଦେଖେଇବ ସେଇ ଅନୁସାରେ ପଇସା ପାଇବେ।
ନାଇଁ ମୁଁ ଏଇନା ଯଦି କାଉ ମାନେ ଯଦି କାଉ କଣ କଲ ନ କଲି ମୁଁ ଏନା କ ନ କଲି ଥାଏଲେ ସମସ୍ତେ ମାରିଦେବା ମାନେ ହେଟାରେ କିଛି ଆସିବନି।
ନାଇଁ ନାଇଁ ଆପଣ ଯାହାଲେ ବି କଣ କରିବେ ନା ଆଉ ଜଣକୁ କୋଉ ପଛେ ମାନେ ଦି ଜଣ ଅ ଯେମିତି ହେଲେ ବି ଆପଣ ପନ୍ଦର ଟା କଲ ନହେଲେ କରିଦିଅନ୍ତୁ ବେଶୀ ନହେଲେ ନାହିଁ ପନ୍ଦରଟା କଲ ଆପଣ ଆପଣଙ୍କର କରିବେ। ମାନେ ମୁଁ ଏଇନା ଆପଣଙ୍କୁ ପାଞ୍ଚଟା କଲ୍ କଲି ନା ଆପଣ ସେମିତି ଜଣଙ୍କୁ ପାଞ୍ଚଟା କଲ୍ କରିବେ ବୁଝିପାରିଲେ ଏମିତି ତିନି ଜଣ କଲ କରିବେ ମ ମତେ କରିବେ ମତେ ଆପଣ କଲେ ହବ କିନ୍ତୁ ଆପଣ ଯଦି ମୋ ଛଡା ଆଉ ପାଞ୍ଚ ଜଣଙ୍କୁ କରିବେ କାରଣ ମୋ ସହ ଆପଣ ଅଲରେଡି କଥା ହେଇ କରିଛନ୍ତି ନା ଆଉ ଜଣଙ୍କୁ ପାଞ୍ଚଣ ତିି ଜଣ ଚାରିଣ କରିବେ ତ ଆପଣଙ୍କ ବେନିଫିଟ ବେନି ଫିଟ ଆପଣଙ୍କର ଭଲ। ବୁଝିପାରିଲେ ନା ଆପଣ ପଇସା ଟା ଭଲ ପାଇବେ କାରଣ-ଅ-ଅ ଗୋଟେ ମଣିଷ ସହିତ ଏୟିନା ଆପଣ ମୋ ସହ କଥା ହେଲେ ସେମ କଥା ଆମେ ବି ହବା ନା ତ ସେଥିପାଇ ଏଇ ଏଇ ଦେଖ ଆପଣ କଥା ହେଇନାହାନ୍ତି ହଉ ଏ ଆପଣ ସେଇଠିକି ଯିବେ ଯୋଉଠ ତୀର ଚିହ୍ନଟା ଦିଆହେଇଛି ସେଠିକି ଯିବେ ସେଠି ଯାହା ସହିତ କଥା ହେବେ ତା ନମ୍ବର ଟାକୁ ପକେଇବେ ବୁଝିପାରିଲେ। ହ
ହଁ।
ନାଇଁ ନା ମୁଁ ଆପଣଙ୍କୁ ଆପଣଙ୍କ ନମ୍ବରରେ କଲ ଟା ଉମ୍ କଲ୍ ଟା କଲି ନା ସେଇ ଆପରେ ଯାଇକି ତାକୁ କୁ ସେ ଲୋକଟାକୁ କହିବେ ଆପ୍ କୁ ଯିବ ଆପଣ ବି ଆପ୍ କୁ ଆସିବେ। ତ ଆପଣଙ୍କ କଲ୍ ଟା ଶୋଷେ ଯାହାକୁ କଲ୍ କଲେ ତାକୁ କଲ ଟା ସୋ କରିବ। ତ ସେ କଲ୍ କରିସାରିଲା ପରେ ଆପଣଙ୍କୁ ହଁ ସେ କଲ ଉଠେଇବ ତ କଥା ହେବେ।
ହ।
ଟ୍ରାଏ କରିବେ ଚାରି ସେକେଣ୍ଡରେ ମାନେ ଯୋଉ ଚାରି ସେକେଣ୍ଡ ରେ ହା ଲୋ କହିବେ ଆପଣଙ୍କର କହିଛନ୍ତି ନା ଚାରି ସେକେଣ୍ଡ ହାଲୋ କହିବେ ଦଶ ମିନିଟ୍ ସଇଁତିରିଶ ପଇଁତିରିଶ ତିରିଶ ଏମିତି ହେଲେ କଲଟା କାଟିବେ। ଆଉ ଯଦି ପାଞ୍ଚ ମିନିଟରେ କଟିଗଲା ଇସୁ ତାଙ୍କ ଆଡୁ କଟିବ ଆପଣ ଆପଣଙ୍କ ଆଡୁ କାଟିବେନି। ଆଉ ଯୋ ଦଶ ମିନିଟ ଏଟା ପଇଁଚାଳିଶ ସେକେଣ୍ଡ କି ପଚାଶ ସେକେଣ୍ଡ ହେଇଗଲା ସେୟାଡୁ ଯଦି କଟିବ ଆପଣଙ୍କୁ ପଇସା ମିଳିବନି ସେଥିପାଇ ଟ୍ରାଏ କରନ୍ତୁ ଦ ଦଶ ମିନିଟ୍ ତିରିଶ ସେକଣ୍ଡରେ ଯେମିତି କଲ କାଟି ଦେବେ। ପନ୍ଦର ସେକେଣ୍ଡ ହେଲେ ବି ଚଳିବ ଯେମିତି ଏଇଟା ଛଅଶହ ଉପରେ ଆସିବ ଭ୍ୟାଲିଡ଼ ଟା ହେଟା ଲେଖିବ ଆପଣଙ୍କ କଥା କଥା ହୁଅନ୍ତୁ ଜଣଙ୍କ ସହ ଜାଣିବେ। ସେଟା ଭଲ ମାନେ କିଛି ନାହି ଆପଣ ଟଷ୍ଟେଡ଼ ପୁରା ଟଷ୍ଟେଡ଼ ଆପ୍ ଏୟିଟା।
ହୁଁ ହୁଁ।
ଭଲ ଆମେ କରିଛୁ ଦି ବର୍ଷ ହେଲାଣି କରିଛୁ ଆମେ ଜାଣିନୁ ଭଲ। ନିଜ ଖର୍ଚ୍ଚ ଟା ଅତ୍ୟନ୍ତ ଉଠିବ। ମୋର ତ ଗୋଟେ ପୋସେସ ମୋର ଆସିଛି ଏଇଟା ମୋ ମମିଙ୍କ ଫୋନ ହେଲା। ତାଙ୍କ ଫୋନ ଟା ମୁଁ କରିଦଉଚି ମୋର ତଣ୍ଟି ବସି ଯାଇଛି ନା ତ ତାଙ୍କ ସେ ଫୋନ ତାଙ୍କ ସେ ଏନା କରିପାରିବେନି ମୋ ଫୋନ ରେ ମୋର ଅଲଗା ଗୋଟେ ଫୋନ ହେଲା ମୋ ଫୋନ ରେ ମୁଁ କରିଚି। ମୋ ଫୋନ ରେ ହଉଚି ମୋର କେତେ
ନାଇଁ ମୁଁ ଏ ଏଇଟା ଯଦି ମୁଁ ଆ ଆ ଆଉ ଗୋଟେ ଆକାଉଣ୍ଟ ଖୋଲିଲି?
ଆ ସେମ୍ ଫୋନ ରେ ନା ଅଲଗା ନମ୍ବ
ହବନି ହଁ ସେ ଅଲଗା ନମ୍ବର ରେ ଆଉ ଗୋଟେ ଆକାଉଣ୍ଟ ଖୋଲ ହବନି?
ନିଜ ଫୋନ ରେ ନାଇଁ ଆପଣଙ୍କ ମାମାଙ୍କର ଫୋନ ଥିବ ବାବାଙ୍କର ଫୋନ ଥିବ
ହୁଁ ନା ନାଇଁ ମୋର ମୋର ଦିଟା ଯୋଟା ସିମ୍ ମାନେ ସେଇ ସେଇ ଗୋଟେ ସିମ୍ ରେ ଆକାଉଣ୍ଟ ଆଉ ଗୋଟେ ଖୋଲିଚି ଆଉ ଗୋଟେ ଯଦି ମୁଁ ଖୋଲିିବି ହୁଁ। ହଁ ବା ତାହଲେ ଅ ହ।
ହୁଁ ହବ ହବନି କଣ ପାଇଁ ହବ ହବ ସିମ୍ ଅଲଗା ମାନେ ହବ। ନମ୍ବର ଅଲଗା ହୋଇଥିବା ଦରକାର।
ହଁ ହଁ ସେଇଟା।
ଏଇଟାରେ କରିଦିଅନ୍ତୁ କେ ଏଇଟା ରବିବାର ସୁଦ୍ଧା ଆପଣଙ୍କୁ ପନ୍ଦରଟା ଟ୍ରାକ୍ସ କରିବାକୁ ପଡିବ। ଏଇ ରବିବାର ସୁଦ୍ଧା ଆଜି ରବିବାର ଆର ସଣ୍ଡେ ସୁଦ୍ଧା ଯେମିତି ଆପଣଙ୍କ ଏଇ ଟା ସରିବ ଜଦି ନ ନ କରିବ ତାହାନେ ଆପଣଙ୍କୁ ପଇସା ମିଳିବନି ଟ୍ରାଏ କରିବେ ଯେମିତି ସାରିବା ପାଇଁ ଏ ମୁଁ ଯେମିତି ମେସେଜ କଲି ଆପଣ ଓ କିଏ ଫ୍ରି ଅଛନ୍ତି ସେମିତି ଆପଣ ମେସେଜ କରିବେ କି ଫ୍ରି ଅଛନ୍ତି କି ମୋ ସହିତ କଥା ହେବାକୁ ଯି ଆପଣ ଏଥର ଗୋଟେ ଆପଣ ନିଜ ଆଡକୁ ଆପଣ ଗୋଟେ କଥା ହେଇଗଲେଣି ନା ଜାଣିଗଲେ ଆପଣ ଏଥର କହିବେ ଆପଣ କଲ୍ କରିବାକୁ ଟ୍ରାଏ କରିବ ଆପଣ କଲ କରିବେ ସେ ଶୁଣିବେ ମାନେ ସେ କଥା ହେବେ ଆପଣଙ୍କ ସହ। ଏମିତି ଚାଲଚି ହଁ ଏମିତି କଲେ ଆପଣଙ୍କୁ ପାଞ୍ଚଶହ ଟଙ୍କା ମିଳିବ ନା। ବୁଝିପାରୁଚନ୍ତି ନା ହଁ ବେନିଫିଟ୍ ଟା ଆଉ ଯଦି କି ଆମର କଥାବାର୍ତ୍ର ରେ ଏ ମାନେ କୋଉଠି ନେଟୱାର୍ ସ୍ଲୋ ହେଲା। ଅଫ୍ ହେଲା ଡାଉନ ହେଲା ସାଉଣ୍ଡ ସୁବିଲା ବାହାର ସାଉଣ୍ଡ ସେ ସେ ଦଶ ପନ୍ଦର ଟଙ୍କା ଏମିତି କାଟିବେ ବୁଝିପାରୁଚ
ହୁଁ ହୁଁ ହୁଁ।
ହଁ ଏ ସବୁ ଏକା ଆସେ କିଛି କଟେନି କାହାର ଆମର ସବୁ ଭଲ ହେଇଚି ପଇସା। ପୁଣି ଆଇଚି ନାଇ ଛଅ ହଜାର ଦୁଇଶହ ବାଶୋଠି ଆଉ ଗୋଟୋ ଟାକ ପାଇଲିବି ଛଅ ହଜାର ଦୁଇଶହ ବାଷଠି ପା। ଛଅ ହଜାର ଦୁଇଶହ ବାଶୋଠି ଟଙ୍କା ମୁଁ ଅଲରେଡି ପାଇସାରିଲିନି।
ହଁ ହଁ
ଆହୁରି ମୋର ଅଠର ଉଣେଇଶ ହଜାର ପେଣ୍ଡିଙ୍ଗ ଅଛି ଏବେ ନିୟୁ ଟାସ୍କ କର ସେଟା ଦୁଇଶହ ବାଶୋଠି ପଡିଚି ସେଟା ଆସିବ ଆହୁରି।
ହୁଁ ହୁଁ।
କଲେଣି ମୋର ହେରା କେବେଠୁ ଆମେ ଜୁନ୍ ମାସ ମାନେ ମୋ ବାଡେ ମାନେ ମେ ମାସରୁ ଏଟା ଚାଲିଚି। ଚି ଆପଣ ଏବେ ଏବେ ଜଏନ୍ ହେଇିଚନା ଦି ମାସ ହେଲା ଜଏନ ହେଲାଣି। ତ ଆପଣ ଶେଷ ଇଆରେ ଜଏନ୍ ହେଇଛନ୍ତି ତ ଏଇ ସପ୍ତାହ ଭିତରେ ଆପଣ ଯେମିତିରେ ପନ୍ଦରଟା କାହାଠୁ ଗୋଟେ କଲ କରିକି ସାରନ୍ତୁ ଯେମତି ପଇସା ଟା ପାଇବ ତାପରେ ପରେ ଯୋଉଁ ଟ୍ରାନ୍ସକ୍ରିପସନ ଟାସ୍କ ତାପରେ ଗୋଟେ କଥା ଟାସ୍କ ଜଉରା ଆସିବ ସେରା ଭଲ ଭଲ ଟାସ୍କ ରା ଆପଣ କଲ୍ କରି ସିତିକି ରିସିଭ କରିବେ ବୁଝିପାରିଲେ ନା।
ହଁ ହଁ ସେଇଟା ପା ମୁଁ ପନ୍ଦରଟା କଲୁ ନା କେତିଟା?
ହଁ ପନ୍ଦର କୋଡିଏ ଟା କରିଦିଅନ୍ତୁ ମାନେ ସତରାଟା ବି କରନ୍ତୁ ମାନେ କରିଦିଅନ୍ତୁ କିଛି କି
ମୁଁ ଆଜି ଦିନକୁ ମାନେ ଦିନକୁ କରିଦେଲି ଦିନକୁ ଯଦି ଚାରି ପାଞ୍ଚ ଟା କରିଦେଲି?
ପାଞ୍ଚଟା କରିଦେଲେ ବି ହେଇଯିବ ଦେଖନ୍ତୁ ଆଜି ଧରିନିଅ ମୋ ସହିତ କଥା ହେଲେ ନା ମୋର କ୍ୟାନସଲ ମାରନ୍ତୁ ହେଲା ଆପଣଙ୍କ ପଇସାଟା ଆସିବ ଆପଣ କଲ୍ କରିବେ ଏନା ହେଲା। ପାଞ୍ଚଟା ଘର ଜଣଙ୍କୁ ଆଜି ପାଞ୍ଚଟା ଘର ଜଣଙ୍କ ସତ କଥା ହେଇଥାଆନ୍ତୁ। କାଲି ପାଞ୍ଚଟା ଏମିତି ଆପଣଙ୍କର ସପ୍ତାହ ବେଳକୁ ଆପଣଙ୍କର ଟାକ୍ସ ଖତମ ପଇସା ପୁରା ଆସିବ ଚାରି ହଜାରେ
ହୁଁ ହୁଁ ହୁ। ହୁଁ ହୁଁ ମାନେ ଟାସ୍କ ଟା କମ୍ପ୍ଲିଟ ହେଇଗଲେ ପଇସା ଆସିବ ନା କଣ?
ହଁ ହଁ ହଁ ଆପଣ ଟ୍ରାଏ କରନ୍ତୁ ଆପଣ କଲ୍ କରିବେ ସିଏ ଯଦି କହିବେ ଆପଣଙ୍କୁ କଲ୍ କରିବାକୁ କହଲେଁ ତମେ ଆପଣ ମୋ ସହିତ ଫାଷ୍ଟ କଥାନ୍ତୁ ଆପଣ ନୂଆ ପିଲ ନା ତ ଆପଣ କହିବେ ମୋ ସହିତ ଫାଷ୍ଟ କଥା ହେଇଯାଏନ ତାହେଲେ ମୁଁ ଆପଣଙ୍କ ସହିତ ଆପଣ କୁ ଆପଣ ଯେେ ଆପଣାହାର ପାଇହେ କ ରିସିଭ କରିପାରିବେ କିନ୍ତୁ ଆପଣ ଏଇନା ଯାହା ସହିତ କଥା ହଉଛନ୍ତି ତାଙ୍କୁ ତ ପାଞ୍ଚଟା କଲ କରିସାରିଲା ପରେ ଆଉ କାହାକୁ ତା ଭିତରେ ଆଉ କାହାକୁ କରିବେନି ବୁଝିପାରିଲେ ନା ଯୋଉଟା କି ପଇସା କଟିବ ହଁ ତ ସେଥିପାଇଁ ଆପଣ କରିବେ ଆଉ ମୁଁ ବୁଝେଇଦେବି ମୋର ଏଟା ସରିଯାଉ ମାନେ ଆପଣ ଇ ଆପଣ ଯଦି କିଛି ଇଏ ହବ ଏଇ ନମ୍ବରକୁ କଲ୍ କରିବେ ମୁଁ କହିଦେବି ଆଉ ଯଦି କିଛି ଜାଣିପାରିବେନି ହଉ ହଉ ଆଉ ହଉ ମୁଁ ଆପଣଙ୍କୁ ଆଉ ଟିକେ ପରେ କରିବି ଆଉ
ହଉଁ ହଉ